ସୁନାଥ୍ ଭାଇ କଣ କରୁଚନ୍ତି?
କଣ ତ କରିବି। ଆପଣ ତ କହିଦେଲେ ଯେହେତୁ ବର୍ଷା ହଉଚି, ତ ଏବେ ଟିକେ ବର୍ଷା ଛାଡିଲା। ତ ବର୍ଷା ଛାଡ଼ିବାରୁ ମୁଁ ଟିକିଏ ଆସିଚି ବାହାରକୁ। କାଲି ଯୋଉ ଫସଲ ଲଗେଇଥିଲି, ସେ ଫସଲର ଅବସ୍ଥା କେମିତି ଅଛି, ତ ମୁଁ ଟିକେ ଦେଖିବାକୁ ଆସିଚି। ଆପଣ କୁହନ୍ତୁ, ଆପଣ କଣ କରୁଚନ୍ତି?
ଯାହା ହଉ ଆପଣଙ୍କ କଥା ଶୁଣି ମତେ ମଧ୍ୟ ଖୁସି ଲାଗିଲା। ଆପଣ ଯାହା ହଉ କୃଷି କ୍ଷେତ୍ରରେ ଆପଣ ଧ୍ୟାନ ଦଉଛନ୍ତି ଅଧିକ। ଆପଣ ବର୍ଷା ଛାଡୁ ଛାଡୁ ଯାଉଛନ୍ତି। ସେ- ଧାନ ଗଛ ହେଲା ନା ନାହିଁ, ସେ ଗଛର ଅବସ୍ଥା କେମିତି ଅଛି। ଆପଣ ସେଟା ଦେଖିବା ପାଇଁ ଯାଉଛନ୍ତି। ସେ କଥା ଶୁଣିକି ମତେ ବି ମଧ୍ୟ ବହୁତ୍ ଖୁସି ଲାଗିଲା। ମୁଁ ବର୍ତ୍ତମାନ ଏଇଠି ବସିଚି। ଅ ଆଉ ଟିକେ ପରେ ମୁଁ ଭାବୁଚି, ମୁଁ ଟିକେ ବାହାରକୁ ଯିବି ବୋଲି। ଏଇ ବର୍ଷା ତ ଛାଡୁ ନାହିଁ। କିଛି ସମୟ ପରେ ଯଦି ଛାଡିବ, ତାହେଲେ ମୁଁ ଟିକେ ବାହାରକୁ ଯାଇକି ବୁଲାବୁଲି କରନ୍ତି।
ନିଶ୍ଚିନ୍ତ, ନିଶ୍ଚିନ୍ତ। ଆପଣ ସେଇ ଏଗାର ଟା ଯାଏ ଅପେକ୍ଷା କରନ୍ତୁ। ଏଗାରଟା ପରେ ଯାହା କରିବେ। ନହେଲେ ଏଗାରଟା ଯାଏତ ତ ବର୍ଷା ଅଛି। ପାଣିପାଗ ସୂଚନାରେ ଦେଖଉଚି। ଖବରକାଗଜରେ ବି ମଧ୍ୟ ତେବେ କଣ କହୁଚନ୍ତି ଆପଣ? ଏଇ ଏହା ପ୍ରତି ମତାମତ କଣ ଆପଣଙ୍କ?
ଆଜ୍ଞା। ଏଗାରଟା ପର୍ଯ୍ୟନ୍ତ ବର୍ଷା ଅଛି। ହେଟା ବି ମୁଁ ବି ଜଣିଚି ଏଗାରଟା ଯାଙ୍କେ ବହୁତ ବର୍ଷା ଅଛି। କାରଣ ମୋ ଜେଜେବାପା ବି ଆଜି ଗ୍ରାମକୁ ଯାଇଥାନ୍ତେ। ସେ ବର୍ତ୍ତମାନ ସିଏ ଆମ ପାଖରେ ଅଛନ୍ତି ସହରରେ ନା। ମୁଁ ବି ଭାବୁଥିଲି ଯେ ଗ୍ରାମକୁ ଟିକେ ଯାଇଥାନ୍ତି, ଜେଜେବାପାଙ୍କୁ ତ ସେଇଠି ଛାଡିବି ଟିକିଏ ବୁଲାବୁଲି କରିକି ଆସିଥାନ୍ତି। ଦେଖିଲା ବେଳୁ ସଖାଳୁ ଉଠୁ ଉଠୁ ତ ଜୋର୍ ରେ ବର୍ଷା ହଉଛି ତ ଜେବାପାଙ୍କୁ ଛାଡିଆକୁ ମଧ୍ୟ ବି ମୁଁ ଯାଇପାରିଲି ନାହିଁ। ମୁଁ - ମୁଁ ବା ଭାବୁଚି ଯେ ସନ୍ଧ୍ୟାବେଳେ ଯଦି ହବ ମୁଁ ଟିକେ ଯାଇକି ଗ୍ରାମ ଆଡେ ବୁଲିକି ଆସି ଆସିବି, ମୋ ଗ୍ରାମ ତ ଏଇଠୁ ପାଖ। ପଚାଶ କିଲୋମିଟର, ମୋ ଗ୍ରାମ ଏଇଠୁ ହେବ। ତମ ଗ୍ରାମକୁ ମୁଁ ଯାଉଚି ଟିକେ ବୁଲିଦେଇ ମୁଁ ମୋ ଗ୍ରାମକୁ ଯାଇକି ବୁଲି ଦେଇକି ଆସିବି ଆଉ ଜେଜେବାପାଙ୍କୁ ମଧ୍ୟ ଗ୍ରାମରେ ଛାଡ଼ି ଦେଇକି ଆସିବି।
ହଁ, ହଁ ନିଶ୍ଚିନ୍ତ ନିଶ୍ଚିନ୍ତ କିନ୍ତୁ ତ ଯେହେତୁ ଆପଣଙ୍କର ଜେଜେବାପ୍ ତ ସହରକୁ ଆସିଛନ୍ତି, ତ ସହରରେ ତାଙ୍କୁ ଏତ୍ ଏତେ ବୁଲାବୁଲି କରିକି ବାକୁ ବାବୁ ବାହାରକୁ ଯାଉନଥିବେ, ତ ଗାଁରେ ଥିଲେ ସେ ତାଙ୍କର ସାଙ୍ଗମାନଙ୍କ ସହିତ ନହେଲେ ପରିବାର ସହିତ ବୁଲିପାରିବେ ତ ଆପଣ ବି ଯାଆନ୍ତୁ। ସମୟ ଅତିବାହିତ କରନ୍ତୁ ବର୍ଷା ଟିକିଏ ଛାଡ଼ିଲେ ସନ୍ଧ୍ୟା ସମୟରେ ଦେଖିବେ ତାଙ୍କୁ ଛାଡ଼ିଦେଇ ଆପଣ ବି ପଳାଇବେ।
ଆଜ୍ଞା, ମୁଁ ସେ ସନ୍ଧ୍ୟା ସମୟରେ ଭାବୁଛି ଯୋଉ ଗାଁଙ୍କୁ ପଳେଇବି ସେଠାରେ ତାଙ୍କୁ ଛାଡି ଦେଇକି ଦିଇ ତିନି ଦିନି ରହିକି ଆସିବି ବୋଲି କାରଣ ମୁଁ ଏବେ ଦୀର୍ଘ ଛଅମାସ, ସାତମାସ, ଆଠମାସ ହବ ମୁଁ କୁଆଡେ କିଛି ଯାଇନାହିଁ। ତ ମତେ ବହୁତ ଇଚ୍ଛାହଉଛି ବାହାରକୁ କୁଆଡେ ଯିବାପାଇଁ ତ ସେଥିପାଇଁ ମୁଁ ଭାବୁ କହୁଛି ମୋ ଗ୍ରାମ ଆଡେ ଟିକେ ଯାଇ ବୁଲି ଦେଇେ ଆସନ୍ତି।
ଠିକ୍ଅଛି ଠିକ୍ଅଛି ଆପଣଜମା ସେଥିପ୍ରତି ଚିନ୍ତା ନିଅନ୍ତୁନାହିଁ ସିଏ ବର୍ଷା ତ ହେଇଛି। କିଛି ସମୟପାଇଁ ହୁଏତ ଛାଡିବ ଆପଣ ଯଦି ପଚାଶ କିଲୋମିଟର କହିଲେ ତ ସଙ୍ଗେସଙ୍ଗେ ପଳେଇବେ ଯଦି ବାଟରେ ବର୍ଷା ହେଲା ତ ଆପଣ କେଉଁଠାରେ ରହିଯିବେ ପୁନର୍ବାର ଆପଣଗାଡି ଚଲେଇବେ ବର୍ଷା ଛାଡିଲେ।
ଆଜ୍ଞା ସେମିତି କରିକରି ଯାଇହବ ଯେ କିନ୍ତୁ ବହୁତ୍ ଅସୁ - ଅସୁବିଧାର ସମ୍ମୁଖୀନ କରିବାକୁ ହବ। ଭର ଯେ ହେତୁ ବର୍ଷା ଋତୁ। ସେ ଯୋଉ ଏନଏଚ ଉପରେ ଗାଡି ଉପରେ ଯୋଉ - ଯୋଉ ଜାନବାହାନ ଯାଉଥିବ। ସେମାନେ ଯୋଉ ବଡଗାଡି ମାନେଯଦି ଯାଉଥିବେ ଯଦି ମୋ ଚକା ଟିକେ ଖସିଗଲା ତ ଆମେ ଦୁର୍ଘଟଣା ର ସମ୍ମୁଖୀନ ମଧ୍ୟହେଇପାରୁ ନି ତ ସେଥିପାଇଁ ମୁଁ ଭାବୁଛି ବର୍ଷା ହେବା ସମୟରେ। ଗାଁ କୁଯିବା ଟା ସୁରକ୍ଷିତନୁହେଁ, ସେଥିପାଇଁ ମୁଁ ଟିକେ ସମୟ ରହିଯାଇଛି ଯଦିହବ ସନ୍ଧ୍ୟା ବେଳେ ଯଦି ବର୍ଷା ଟିକେ ଛାଡିବ ତାହେଲେ ମୁଁ ଜେଜେ ବାପାଙ୍କୁ ନେଇକି ଯିବି ବୋଲି ଭାବିଛି।
ହଁ, ତାହାବି ଠିକ୍ କଥା ବର୍ଷାଦିନେ ସୁରକ୍ଷିତ ବି ନୁହେଁ ବିଜୁଳି ଘଡଘଡିର ମଧ୍ୟ ସମସ୍ୟା। ତ ଅଛି ଆଉ ଯୋଉ କହିଲେ ଆପ ଆପଣ ଖସିଯିବା କଥା ତ ଆପଣଯଦି ଧୀରେ ଧୀରେ ଚଲେଇବେ ତ ଖସିବ ନାହିଁ। ଆଉ ତାସାଙ୍ଗରେ ଗାଡି ମଟରଗୁଡିକ ମଧ୍ୟପାଣି ପକେଇ ପାରନ୍ତି ଆପ ଆପଣଙ୍କ ଉପରେ ଯଦି ସେମାନେ ଯାଆନ୍ତି ଜୋରେ।
ଆଜ୍ଞା ଆପଣ ଯୋଉଟା କହୁଛନ୍ତି ସେକଥାରେ ମଧ୍ୟ ମୁଁ ଏକମତ ଅଛି, ଗାଡି ମଟର ଯୋଉ ଯାଉଛନ୍ତି ସେମାନେ ହି ମଧ୍ୟ ମୋ ଉପରେ ପାଣି ପକେଇବେ ତ ମୁଁ ଯଦି ଓଦା ନ ହେଇଥବି ସେଇଥିରେ ଓଦା ହୋଇଯିବି। ତ ଓଦା ହେଇକି ଗ୍ରାମକୁ ଯିବାଟା ଠିକ୍ ନୁହଁ କାରଣ ଓଦା ହେଇିକି ଗ୍ରାମକୁ ଗଲେ ପୁଣି ମତେଥଣ୍ଡା, କାଶ, ବି ହୋଇଇପାରେ ଜ୍ୱର ବି ହୋଇପାରେ ତ ସେଥିପାଇଁ ମୁଁ ଭାବୁଛି ବର୍ଷା ଅ ପକଉଥିବା ଟାଇମ୍ ରେ ଗ୍ରାମକୁ ଯିବାଟା ସୁରକ୍ଷିତ ନୁହଁ ବର୍ଷା ଛାଡିଲା ପରେ ଭାବୁଛି ମୁଁ ଯିବି ବୋଲି।
ହୁଁ, ହୁଁ। ଆପଣତ ଦେଖିଥିବେ କିଛି ଗାଡି ଚାଳକ ମାନେ କେମିତି ଗାଡି ଚଳାନ୍ତି ବର୍ଷା ଦିନେ ବି ଏତେ ଜୋରେ ଚଳାନ୍ତି ଯେ ଲୋକମାନେ ଯୋଉ ସ ସାମାନ୍ୟ ଗାଡ଼ିରେ ଯାଉଥିବେ ଦୁଇଚକିଆ କି ପାଦରେ ସେମାନଙ୍କ ଉପରେ ପାଣି ପଡିଲେ ସେମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହୁଅନ୍ତି।
ଆପଣ କେତେ ସମୟ ଫ୍ରି ଅଛନ୍ତିବର୍ତ୍ତମାନ ମତେ ଟିକେ କହିପାରିବେକି।
ହଁ, ମୁଁ ତ ବର୍ତ୍ତମାନ ଖାଲିଅଛି ଆପଣ କୁହନ୍ତୁ ମୁଁ ଅଛି ଖାଲି ଏବେ ଏଗାର୍ ଏଗାର ଟା ଯେ ତ ମୁଁ ସେଥିପାଇଁ କହିଲି ଏଗାରଟା ଯେହେତୁ ତ ଆପଣ ମୋ ସହିତ କଥା ହୁଅନ୍ତୁ ବର୍ଷା ଛାଡିଲା ପରେ ଆପଣ ଆପ ଆପଣ କାମକୁ ଯିବେ।
ମୁଁ କହୁଥିଲି ଯେ ବର୍ତ୍ତମାନ ମୁଁ ଟିକେ ବାହାରକୁ ଯାଇଥାନ୍ତି ଏଇକଲ୍ ଟା ପରେ ମୁଁ ଆପ ଆପଣଙ୍କୁ କଥା ହେଇ ସାରିଲା ପରେ। ମୁଁ ଆପଣଙ୍କୁ ମୁଁ ଟିକେ ବାହାରକୁ ଯାଇଥାନ୍ତି ବାହହାରୁ ବୁଲାବୁଲି କରିକି ବୁଲାବୁଲି ନୁହଁ ଘରର କେ କେତେ ଟା ସଉଦା ଅଛି ଯୋଉଟା କି ଆଣିବାକୁ ହବ ସେ ସବୁ ସବୁ ସଉଦା ନେଇକି ଆସିଲା ପରେ ମୁଁ ଆପଣଙ୍କୁ। ପନ୍ଦର କୋଡ଼ିଏ ମିନିଟ୍ ପରେ ଫୋନ୍ କଲେ ଚଳିବ ତ ଆପଣ କହୁଛନ୍ତି।
ଆ ଠିକ୍ ଅଛି ଠିକ୍ ଅଛି। ଚଳିବା ଆପଣ ମତେ ଏବେ ଯଦି ଯିବେ ତେବେ ସାଢ଼େ ଦଶଟା। ସାଢେ ଦଶଟା ଟି ଆସିକି ଆପଣ ମତେ କରିବେ ଠିକ୍ ଦଶଟା ତିରିଶି ରେ।
ଆଜ୍ଞା। ମୁଁ ସେଇ ଅଧଘଣ୍ଟା ହିଁ ଲାଗିବ କାରଣ ଆମ ନିକଟସ୍ଥ ଦୋକାନକୁ ହିଁ ଯିବି ମୋ ଘରର ସଉଦା ଆଣିବା ପାଇଁ। କାରଣ ବାପା ଯାଇଛନ୍ତି ହେରି ତ ବାହାରକୁ ତ ସେଥିପାଇଁ ଘରର ସଉଦା ମତେ ହିଁ ଆଣିବାକୁ ପଡିବ। ଆଉ ଘର ରେ କଁ କହୁଛନ୍ତି ହଳଦୀ, ବେସନ, ହରିକା ସରିଯାଇଛି କାରଣ ବର୍ଷା। ଦିନେ ପକୁୋଡି ଖାଇବାକୁ ଇଚ୍ଛା ହୁଏ ତ ଭାଇ ମଧ୍ୟ କହିଲା ଯେ ପକୁଡି ଖାଇବା ପାଇଁ ମୋ ମାମା। ମୋ ବୋଉ ମତେ ପଠଉଛନ୍ତି ଯାଇକି ପକୁଡି ଏ ଯୋଉ ବେସନ। ହଳଦୀ ପିଆଜ ଫିଆଜ ନେଇକି ଆସିବା ପାଇଁ ତ ସେ ସବୁ ଜିନିଷ ସାମଗ୍ରୀ ଆଣିବାକୁ ହେଲେ ମତେ ତ। ଓଦା ହେଇକୁ ଯିବାକୁ ପଡିବ ତ ମୁଁ କହୁଥିଲି ଯେ ଆପ ଆପଣଙ୍କ ସହିତ କଥା ହେଇ ସାରିଲା ପରେ ମୁଁ ଟିକେ ଯାଇଥାନ୍ତି ବାହାରକୁ। ଜିନିଷ କିଣିକି ନେଇକି ଆସିଥାନ୍ତି ମାମା ପକୁଡି ବନେଇଥିଲେ ଟିକେ ବର୍ଷାରେ ଖାଇବାକୁ ଭଲ ଲାଗିଥାନ୍ତା।
ହଁ ହଁ ଆପଣ ତ ଖୁବ ଭଲ କଥା କହିଲେ, ଆପଣ ଯାଆନ୍ତୁ ବର୍ଷା ଦିନେ ଖାଇବାକୁ ଭଲ ଲାଗିବ ମତ୍ ତେ ଆପଣଙ୍କ କଥା ଶୁଣି ମତେ ବି ମଧ୍ୟ ପକୋଡ଼ି ଖାଇବାକୁ ଇଚ୍ଛା ହେଲାଣି। ମୁଁ ବି ଦେଖୁଛି କଁ ଦୋକାନକୁୁ ଯାଇ ନେଇ ଆସିବି ତାକୁ କରିକି ଖାଇବି ତା ସହିତ। ଚା ଟିକେ ପିଇଦେଲେ ଦେହ ବି ମଧ୍ୟ ସୁସ୍ଥ ହେଇଯିବ କାମ କରିବାକୁ ମଧ୍ୟ ଇଚ୍ଛା ହବ।
ଆଜ୍ଞା ମୋ ମାମା ବର୍ତ୍ତମାନ ଏବେ ଚାହା ବସଉଛନ୍ତି ସିଏ ଏବେ ଚାହା ଟା ମୁଁ ପିଇ ସାରିଲା ପରେ ମୁଁ ଯିବି ତାଙ୍କୁ ଯୋଉ ଦୋକାନ କୁ ଆଣିବା ପାଇଁ। ଚାହା ଭୋକ ଲାଗିଲାଣି ଜୋର ରେ ତ ଚାହା ପିଇଦେଲେ କିଛିଟା ଭୋକ ମରିଯିବ ତ ସେଥିପାଇଁ ମୁଁ ଭାବିଲି। ମାମା ତ ଚାହା ବସଉଛନ୍ତି ମାମାଙ୍କ ଅ ଯେତେବେଳେ ପ୍ରସ୍ତ ପ୍ରସ ପ୍ରସ୍ତୁତି ସରିଯିବ ତାପରେ ମୁଁ ଟିକେ ଚାହା ପିଇଦେବି ବୋଲି।
ତ ଆପଣ ଦଶଟା ପଇଁଚାଳିଶ ଭିତରେ ଆସିକି ମତେ ସହିତ ସମ୍ପର୍କ କରିବେ।
ଆଜ୍ଞା। କିଛି ଅସୁବିଧା ନାହିଁ ମୁଁ ଆପଣଙ୍କୁ ସାଢେ ଦଶଟାରେ ଆପଣଙ୍କୁ ଆଉ ଥରେ ପୁନର୍ବାର କଲ୍ କରିବି। ଆପଣ ଯଦି ଫ୍ରି ଥିବେ ତାହେଲେ ମତେ ଜଣେଇବେ।
ହଁ ହଁ ମୁଁ ଜଣେଇବି କିନ୍ତୁ ବୋଧ ହୁଏ ଆପଣ ସାଢେ ଦଶଟା ଭିତ ଭିତରୁ ହିଁ ପଳେଇ ଆସିବେ ଏତେ ସମୟ ବି ଲାଗିବନି ମତେ ଲାଗୁଛି ଯାହା।
ଆଜ୍ଞା ମୁଁ ସାଢେ ଦଶଟା ଭିତରେ ମଧ୍ୟ ପଳେଇ ଆସିବି କାରଣ ଏତେ ସମୟ ରହି ଯାଇକି କଣ କରିବି? ବର୍ଷା ତ ହେଉଛି ବାହାରେ ତ ବୁଲାବୁଲି କରି ପାରିବି ନାହିଁ ଏତେ ସମୟ ର କଁ କରିବି ଘର ସାମଗ୍ରୀ ଯାହା। କିଣିକି ଆଣିବା କଥା।
ହଁ ହଁ ତାହା ବି ଠିକ୍ କଥା ଏତେ ସମୟ ବି ବାହାରେ ରହିଲେ ଠିକ୍ ନୁହେଁ ବର୍ଷା ପାଗ କୌଣସି ମୁହୁର ର୍ତ୍ତ ରେ ବି କିଛି ବି ଅସୁବିଧା ହେଇ ପାରେ ତ ଆପଣ ଆପଣଙ୍କ ସାମଗ୍ରୀ କିଣି ସାରିଲା ପରେ। ଶୀଘ୍ର ଶୀଘ୍ର ଘରକୁ ପଳେଇ ଆସିବେ।
ଆଜ୍ଞା ସାମଗ୍ରୀ କିଣିକି ବାହରେ ରହିକି ବି କଁ କରିବା। ତ ସେଥିପାଇଁ ମୁଁ କହିଲି ଆପଣ ଆପଣ କେବେ ଆସୁଛନ୍ତି ତାହେଲେ ଏଠାରେ ବୁଲିବା ପାଇଁ? ଆପଣ ଗୋଟେ କାମ କରୁନାହାନ୍ତି ବର୍ତ୍ତମାନ ଯାଉନାହାନ୍ତି ପକୁଡି କିଣିକି ନେଇକି ଆସିବେ।
ହଁ ମୁଁ ଯିବି ବର୍ତ୍ତମାନ ତ ଭାବିଛି ଆଉ ଯାଉ କିଛି ସମୟ ପା ଞ୍ଚ କି ଦଶ ମିନିଟ୍ ପରେ ଟିକେ ବର୍ଷା ଛାଡିଲା ପରେ ମୁଁ ଯିବି। ଟିକେ ଆଣିକି କରିକି ଖାଇବି, ଆଉ ଆପଣଙ୍କୁ ବି ଓ ଆପଣ ବି ଖାଇବେ ଯେତେବେଳେ ଆପଣଙ୍କ ସହିତ କଥା ହେଇଯିବି ସେ ସମୟରେ।
ଇଏ ତ ବହୁତ ଭଲ କଥା ଯାହା ହଉ ଆମେ ଦୁଇ ବନ୍ଧୁ ମିଶିକି ମଧ୍ୟ ପକୁଡି ଖାଇ ପାରିବା। ଦୂରରେ ଥିଲେ କଣ ହେଲା ନିକେ ଚିନ୍ ହୋ ନିକ ଅ, ପାଖରେ ଥିବା ନିକସତ ଜିନ ନିକଟସ୍ଥ ଜିନିଷ ତ ଆଣିକି ଖାଇପାରିବା। ସେଥିପାଇଁ ବହୁତ ଭଲ ହେଲା ଆପଣ ବର୍ତ୍ତମାନ ମୋ ମାମା ତ ପକୁଡି ବନେଇବାରେ ଲାଗି ଗିଲାଣି ତେଲ ତ ବସେଇ ସାରିଲାଣି, ମୋତେ ବର୍ତ୍ତମାନ କହୁଚନ୍ତି ଯେ ବେସନ ଯାଇକି ଆଣିବା ପାଇଁ। ତ ମୁଁ ଆଉ କିଛି ସମୟ ପରେ ମୁଁ ଯାଇକି ବେସନ ହଳଦୀ ନେଇ ଆସିି ବେସନ ହଳଦୀ ପିଆଜ ତିନିଟା ଜିନିଷ ଆଣିଲି ହେରି। ମାମା ତ ତେଲ ଘରେ ତ ତେଲ ଅଛି ମାମା ଆରାମସେ ପକୁଡି ଛାଣି ପାରିବେ। ତାପରେ କିଛି ସମୟ ପରେ ମୋ ଭାଇର ମୋର ସେ ପକୁଡି ବସିକି ଖାଇବୁ। ସେଇ ସମୟରେ ଆପଣଙ୍କୁ ମୁଁ ପୁନର୍ବାର ଫୋନ୍ କରିଦେବି, ଆପଣ ତ ଆପଣଙ୍କର ମୋର ଆଉ ଥରେ କଥା ହେଇଯିବ ନହେଲେ ଅ,।
ହଁ ହଁ ନିଶ୍ଚିନ୍ତ ନିଶ୍ଚିନ୍ତ ଆପଣ ଯାଆନ୍ତୁ ଆପଣଙ୍କ ମା ଯେହେତୁ ତେଲ ବସେଇଲେଣି ତ ମୋତେ ଲା ଗୁଛି ଖୁବ୍ ସୁଆଦୁ ରାନ୍ଧିବେ ଆଉ ଆପଣ ତ ପେଟ ଭରିକି ଖାଇବେ ଆଉ କଣ।
ହଁ ଆଉ ଆପଣ ଯୋଉ କହୁଥିଲେ ବର୍ଷାରେ ସେ କହୁଥିଲେ ଆପଣ ମାଛ ଚାଷ କରିବା କଥା ବର୍ଷା ତ ହେଇଛି, ପୋଖରୀରେ ପାଣି ତ ବଢିଯିବଣି, ଆ ଆପଣ କେମିତି ମାଛ ଚାଷ କରିବେ ବୋଲି ଭାବୁଛନ୍ତି? ମାଛ ମାନେ ଡେଇଙ୍କି ପଳେଇବେ ନା ଏଇ ପାଣିରେ।
ହଁ ଡେଇଁକି ତ ଯିବା ସତ ତୋର ତ ମୁଁ ସେଥିପାଇଁ ଭାବିଥିଲି କିନ୍ତୁ ସେ କାମଟିକୁ ଏବେ କିଛି ସମୟ ପାଇଁ ବନ୍ଦ କରିଚି। କେତେ ସମୟ ଯାଉ ଏ ପାଗଟି ଯାଉ ଶୀତ ଦିନ ଆଡକୁ ଦେଖିବି ଶୀତ ଦିନରେ ତ ପାଣି ଥିବ ଏତେ ବି ଶୁଖିବନି ତ ମୁଁ ସେଇ ସମୟରେ ଦେଖିବି ଏବେ କିଛି ସମୟ ଯାଉ ନ ନହଲେ ତ ମୋର ହିଁ ନିଜର କ୍ଷତି ହୋଇଯିବ।
ଆଜ୍ଞା ମୁଁ ସେଇ କଥା ହିଁ ଆପଣଙ୍କୁ ଜଣେଇବିଲା ଆଗୁଆ କାରଣ ଦେଖନ୍ତୁ ବର୍ଷା ଦିନ ତ ସବୁଆଡେ ପାଣି ଥାଏ। ତ ବର୍ତ୍ତମାନ ଯଦି ଯୋଉ ରାସ୍ତା ଉପରେ ଯୋଉ ପାଣି ଚାଲିକି ଯାଉଥିବ ଯଦି ସେ ପାଣି ସ୍ରୋତରେ ମାଛ ମାନେ ଡେଇଁକି ଯଦି ପଳେଇବେ ତ ଆପଣଙ୍କର କ୍ଷତି ହବ ନା? ତ ସେଥିପାଇଁ ମୁଁ କହିଲି ଆପଣ ଶୀତ ଦିନରେ ଆହୁ କରନା। ମାଛ ଚାଷ କରନ୍ତୁ ଶୀତ ଦିନଠୁ ତିନି ମାସ ଧରିକି ବର୍ଷା ବହୁତ କମ ହବ। ଏତେ ବର୍ଷା ହବ ନାହିଁ, ଆଉ ପାଣି ବି ମଧ୍ୟ ଥଣ୍ଡା ରହିବ ଶୀତ ଦିନେ। ତ ମାଛ ଚାଷ କରିବା ପାଇଁ ବହୁତ ଭଲ ରହିବ। ତ ଆପଣ ସେଦିନ କରନ୍ତୁ, ଆପଣଙ୍କୁ ସୁବିଧା ହବ ଆପଣଙ୍କୁ ତ ପଇସା ମଧ୍ୟ ଠିକ୍ ଠାକ୍ ମିଳିଯିବ।
ହଁ ଆପଣ ଏଇ ବିଷ ସେ ମୋତେ ଅବଗତ କରେଇବାରୁ ମୁଁ ଆପଣଙ୍କୁ ଖୁବ୍ ଖୁବ୍ ଧନ୍ୟବାଦ ଜଣାଉଚି। ଆଉ ଆପଣ ବି ଯୋଉ କହିଥିଲି ମୋ ସାଙ୍ଗେ ମିଶିକି କରିବାକୁ ଆପଣ ବି ଟିକେ ସମୟ ରହିଯାଆନ୍ତୁ, ମୁଁ ଯେତେବେଳେ ପରବର୍ତ୍ତୀ ସମୟରେ ପୁନର୍ବାର ଆରମ୍ଭ କରିବି ସେତେବେଳେ ମୁଁ ନିଶ୍ଚିନ୍ତ ଭାବେ ଆପଣଙ୍କୁ ଜଣେଇବି ଆପଣ ବି ମଧ୍ୟ ମୋ ସାହାଯ୍ୟ କରିପାରିବେ।
ଆଜ୍ଞା ଇଏ ତ ବହୁତ ଭଲ କଥା ଯାହା ଆପଣ ମୋତେ ମୋତେ ଅପେକ୍ଷା କରିବାକୁ କହିଲେ। ବର୍ତ୍ତମାନ ମୁଁ ବି ଆପଣଙ୍କୁ କିଛି ଟଙ୍କା ଦେଇଥାନ୍ତି ଭାବୁଥିଲି, ବର୍ତ୍ତମାନ ମାନେ କିଛି ଟା ଅ, ମୋ ପାଖରେ ସଞ୍ଚୟ କରି ରଖିଥିଲି ଯେ ମାଛ ଚାଷ ଚା ଅ, ମାଛ ଚାଷ କରିବା ପାଇଁ। ଅ, ସେ ପଇସା ଆଉଥରେ ମୁଁ ନେଇ ବ୍ୟାଙ୍କ୍ ରେ ରଖିଦେବି। ମୁଁ ଘରୁ ଆଣିଥିଲି ନା ପଇସା ମାଗିକି। ତ ସେଥିପାଇଁ ମୁଁ ଭାବିଥିଲି ଆଉଥରେ ନେଇକି ବ୍ୟାଙ୍କ୍ ରଖିଦେବି। ପୁନର୍ବାର ଆପଣ ଯେତେବେଳେ ଷ୍ଟା ଆ ତମେ ଯେତେବେଳେ କହିବ ସେତେଳେ ଆମେ ଆରମ୍ଭ କରିବା।
ଠିକ୍ ଅଛି ଠିକ୍ ଅଛି ସେଥିରେ କିଛି କଥା ନାଇ ମୁଁ ବର୍ତ୍ତମାନ ରହୁଚି ଦୋ କାନକୁ ଯାଉଚି ଆପଣ ମଧ୍ୟ ଯାଆନ୍ତୁ ଧନ୍ୟବାଦ୍।
ଧନ୍ୟବାଦ୍।